ପ୍ରଣାମ ଆଜ୍ଞା।
ଆଜ୍ଞା ବନ୍ଧୁ ଆଉ କଣ କରୁଛନ୍ତି?
ଆଉ କଣ କରିବି ବର୍ଷା ଆମ ଆଡେ ଜୋର ପକଉଛି। ବସିକି ଚା ପକୋଡି ଆଉ ଚାହା କୁ ନାଲି ଚା।
ହଁ ଚା ରେ ଚା ନାଲି, ଚା ରେ ଚା ନାଲି ଚା ନାଇଁ?
ଆଜ୍ଞା।
ଆଜ୍ଞା ଆଉ କଣ? ଓ ହଁ ଯୋଉ ଆଜି ବୋଧେ ବିଦ୍ୟାଳୟ ବନ୍ଦ ଅଛି ତାହେଲେ?
ଆଜ୍ଞା।
ଆମ ଆଡେ ତ ଏୟୀ ବର୍ଷା ହେଇଥିବାରୁ ବିଦ୍ୟାଳୟ ସବୁ ବନ୍ଦ ରହିଛି। ପିଲାମାନେ ପାଠ ପଢାରେ ଟିକେ ଅସୁବିଧା ହଉଛି। ଯେହେତୁ ଆମ ଗାଁ ରୋଡ ରେ ଭାରି କାଦୁଅ ଅଛି। ବୁଝିଲି।
ଆଜ୍ଞା ଆଜ୍ଞା ଜୋରେ ବର୍ଷା ଭିତରୁ କାଦୁଅ ଜୋରେ ସେ କାଦୁଅ ମାନେ ଆଣ୍ଠେ ଆଣ୍ଠେ ପାଣି, ସେଇଥିପାଇଁ ପିଲାମାନେ ସ୍କୁଲୁ ଯାଇ ପାରୁନାହାନ୍ତି ଆଉ ସରକାର ତାଙ୍କ ତରଫରୁ ବନ୍ୟା ଆଶଙ୍କା ହେବେ କିି? ସ୍କୂଲ ବିଦ୍ୟାଳୟ ଛୁଟି କରିୁଛନ୍ତି ଆଉ। ଆପଣଙ୍କ ଆଡେ କଣ ସେଇ ଅବସ୍ଥା କି?
ଆମ ଆଡ଼େ ଘର ଭିତରେ ଆଣ୍ଠିଏ ଆଣ୍ଠିଏ ପାଣି ପଶି ଯାଇଛି।
ଆଜ୍ଞା ଆଜ୍ଞା ଭଲ କଥା କିଛି ଅସୁବିଧା ନାହିଁ। ସବୁ ଜିନିଷ ପତ୍ର ଉପରୁ ରଖି ଦିଅନ୍ତୁ ଆଜ୍ଞା ଆଜି ଗୁରୁବାର ପଡୁଛି ବୋଲି ଅସୁବିଧା ହେଲା ବାରରେ ବାର ବୁଧବାର ପଢିଥିଲେ ଭଲ ହେଇଥାନ୍ତା ନାଇଁ ଆଜ୍ଞା? ମାଛ ଫାସ ଯାଏ ପଶିଥିବେ ଘର ଭିତରେ ପାଣି ଇଏରେ
ଆଜ୍ଞା ଆଜ୍ଞା।
ଆଜ୍ଞା ସେ ଧରିକି ଖାଇ ଦେଇଥାନ୍ତେ ଆଜି ଗୁରୁବାର ଯେହେତୁ ପଡିଛି
ଆଜ୍ଞା।
ଆପଣ ଟିକେ ଅପେକ୍ଷା କରନ୍ତୁ କାଲି ଶୁକ୍ରବାର ଅଛି। କାଲି ଧରିକି ଖାଇବେ ନହେଲେ ଆପଣଙ୍କ ଏଥିରେ ମାର୍କେ ଯୋଉ ହାଟ ଅଛି ବଜାର ଅଛି ସେଠିକି ଶା ସାଇକେଲ୍ ନେଇକି ବିକ୍ରି କରିଦେବେ। ଯାହା ଧନ ରାଶି ଆସିବ ତାକୁ ଯାଇକି କି ଆପଣଙ୍କ ଗାଁରେ ଥିବା ପାଖ ଦୋକାନରୁ ଆ ମୁଡୁକି ନହେଲେ କୁୁରକୁରି ଆଣିକି ଖାଇବେ।
ଆଜ୍ଞା।
ନାଇଁ, ନାହିଁ କଣ କହୁଛନ୍ତି ବନ୍ଧୁ?
ଆଜ୍ଞା।
ଆଜ୍ଞା। କି କି ମାଛ ବାହାରିଛନ୍ତି ଦେଖିଛନ୍ତି, ପାଣିରେ?
ଆଜ୍ଞା, ରୋହି ମା ବାହାରୁଛନ୍ତି, ଭାକୁର ବାହାରୁଛନ୍ତି ଗଡିଶ, ଶେଉଳ କେତେ ମାଛ ବାହାରୁଛନ୍ତି
ଆଜ୍ଞା, ଆଜ୍ଞା। ଦେଖିକି ଆଜ୍ଞା କୁମ୍ଭୀର କୁମ୍ଭୀର ଯଦି ବାହାରିଯିବେ, ହଇରାଣ ହେବେ ଭାରି।
କାଲି ମୁଁ କାଲି ମୁଁ ମାଛ ଧରିବି କଣ, ଗୋଟା ରଣା ସାପ ଧରିଦେଲି
ଆଜ୍ଞା।
ରଣା ସାପ କାମୁଡୁ କାମୁଡୁ ବଞ୍ଚିଲି, ଆଉ ମାରିଦେଇ ଦେଇକି ମାରିଦେଇ କୁକୁର ଆଗରେ ପକେଇଦେଲି, କୁକୁର ତାକୁ ତେଲରେ ଭାଜିକି ଖାଇଦେଲା।
ତେଲରେ ଭାଇ ଆଜ୍ଞା, ତାକୁ ପୋଡିକି ଖାଇଥାନ୍ତେ ଭଲ ସୁୁଆଦ ଲାଗିଥାନ୍ତା, ବୁଝିଲେ?
ଏଇ ଆମ, ଆମ ରୋଷେଇଆପା ଭା-ଭାଲୁଆ।
ଓହୋ, ଭାଲୁଆ ତାହେଲେ ଆପଣଙ୍କ ଘର ଜଗୁଚି, ସେଇ ସବୁ ଆପଣଙ୍କୁ ରକ୍ଷା କରୁଛି, ଘର ଜଗି
ରୋଷେଇ ପତ୍ର ସେ-ସେଇ ବି ସବୁ କରୁଛି।
ସେଇ ସବୁ କରୁଛି ତାହେଲେ ନା? ଘର ଜଗୁଛି, ଆପଣଙ୍କର କେତେଟା କୁକୁର ଅଛି ସାର୍? ଆଜ୍ଞା।
ଆଜ୍ଞା, ଆମର ସେମତି କହିହବନି ତିନି ଚାରଟା ଭଳିଆ କୁକୁର।
ତିନ ଚାରଟା?
ଆଜ୍ଞା।
ଆ ଭଲ, ଭଲ। ବହୁତ ଭଲ ମାନେ
ଜଣେ ଘର ସଫ୍ ଫା କରୁଚି, ଆଉ ଜଣେ ବସିକି ଟିଭି ଦେଖୁଛି, ଆଉ ଜଣେ ବ ରୋ ରୋଷେଇ କରୁଚି, ଆଉ ଜଣେ ତାର ଡ୍ରେସ୍ ପେଣ୍ଟ ସଫା କରୁଛି।
ଭଲ ଭଲ। ଇଂରାଜୀ, ଇଂରାଜୀ ଶବ୍ଦ ବ୍ୟବହାର ଟିକେ କମ କରନ୍ତୁ, ବୁଝିଲେ? ଜଣେ ବସି ଦୂରଦର୍ଶନ ଦେଖୁଛି ସେଇଟା କହିବେ। ଆଉ ଜଣେ ବସି ପୋଷାକ ଅ ସଫା କରୁଛି।
ଆଜ୍ଞା, ଆଜ୍ଞା।
ଆଜ୍ଞା। ନହେଲେ ଆପଣଙ୍କର ଧନ ରାଶି ଆସିବନି କି, ଆମର ବି ଧନରାଶି ଆସିବନି। ଆଉ ଦୁହିଁଙ୍କର ମନ ଦୁଃଖ ହବ ଆଉ ବୁଝିଲେ?
ଆଜ୍ଞା।
ଧୀରେ ଧୀରେ କୁହନ୍ତୁ ପଛିକା, ଭଲସେ କୁହନ୍ତୁ ଆଜ୍ଞା ଆଉ। ନହେଲେ ହଇରାଣ ହେଇଯିବା ମିଶିକି ଦୁଇ ଜଣ।
ଆଜ୍ଞା ଆଜ୍ଞା।
ସେମିତିରେ ବି କେହି ନିଜ ଆ ର ପ୍ରଦାନ କରୁନାହାଁନ୍ତି କଥାବାର୍ତ୍ତା କରିବାପାଇଁ ଏ ଚେଷ୍ଟା କରୁନାହାଁନ୍ତି।
ଆଜ୍ଞା।
କାଁ ଭାଁ ଗୋଟେ ଦିଟା ମିଳୁଛି, ପୁଣି ତାକୁ ଆପଣ ପୁରା ଇଂରାଜୀ, ଇଂରାଜୀରେ ଯଦି କହିବେ ମୁଁ ଯାହା ଶୁଣିଆକୁ ପାଇଛି, ଇଂରାଜୀରେ କହିଲେ ଧନରାଶି ଆସିବନି ବୁଝିଲେ? ମାନେ ଯେତିକି ଆସିଥାନ୍ତା ଧନ, ଧରକ ଶହେ ଟଙ୍କା ଆସିଥାନ୍ତା ଶହେ ଟଙ୍କାରୁୁ ଇଂରାଜୀ ଭାଷା ପ୍ରୟୋଗ କଲେ, କି ପଛପଟେ ଏଁ ଉମ୍ ଖଡ୍ ଖଡ୍ ସାଉଣ୍ଡ ହବ, ଶବ୍ଦ ହେଲେ ଟିକେ ପଇସାଟା, ଟଙ୍କା ରାଶିଟା ଟିକେ କମ ଆସିବ ଆଉ। ହଉ ଆମେ ସମୟ ଦଶ କୋଡିଏ ମିଣ୍ଟି ସମୟ ବରବାଦ କରୁଛେ ବୁଝିଲେ? ଆଉ ଯଦି ଧନ ନ ଆସିବ, ମନ ଦୁଃଖ ହବ ଆଉ। ସେଇଥିପାଇଁ ଇଂରାଜୀ ଧୀରେ କୁହନ୍ତୁ ଭାବିକି ଭାବିକି କ କଥା କଣ କହିବେ ଆଗ କଥା ଭାବିକି ଧୀରେ ଧୀରେ କୁହନ୍ତୁ ଇଂରାଜୀ ଭାଷା। ପ୍ରୟୋଗ କରନ୍ତୁ ନାହିଁ।
ନାଇଁ ଆ ଆଜ୍ଞା ଆଜ୍ଞା।
ଆ ଆଉ କଣ କହୁଛନ୍ତି କୁହନ୍ତୁ ଆପଣ କ? ଆଉ ଗାଁ ରେ କଣ କେମିତି କଣ ସବୁ ଲୋକ ଅଛନ୍ତି କୁଆଡେ ଚୋର ଦିଟା ପଶିଥିଲେ ଆପଣଙ୍କ ଗାଁକୁ?
ଆଜ୍ଞା ଚୋର ପଶିଲେ ତାକୁ। ବାଡେଇଲେ ବାଡେଇଲେ ଆମ ବରଚଣା ବ୍ଲକ ଥାନାରେ ପୁରେଇଦେଲୁ।
ଆଜ୍ଞା ଆଜ୍ଞା ଆଉ କଣ ଆ ଯୋଉ ଇଏ ଆପଣ। କୁ ଘରେ ଯୋଉ କୁକୁର ଚାରଟା ଅଛନ୍ତି ସିଏ ବୋଧେ ତାକୁ ଧରିବାରେ ସାହାଯ୍ୟ କରିଛନ୍ତି ଗ୍ରାମବାସୀଙ୍କର ନାଇଁ।
ଆଜ୍ଞା ଆଜ୍ଞା।
ଓହୋ ଭଲ ଭଲ ଆପଣ ବି। ଆ ଅଛନ୍ତି ତାଙ୍କ ସାଙ୍ଗରେ ଗ୍ରାମବାସୀଙ୍କୁ ସହଯୋଗ କରୁଛନ୍ତି ଧରିବାରେ ତାହେଲେ।
ଆଜ୍ଞା।
ହଁ ଆଜ୍ଞା ଭଲ କଥା ଆମେ ଆମେ ବର୍ତ୍ତମାନେ ଦୂରଦର୍ଶନ ରେ। ଭାସ୍କର ଅ ନ୍ୟୁଜ ଜାଣିଛନ୍ତି?
ଆଜ୍ଞା ଆଜ୍ଞା।
ଆଜ୍ଞା ସେଇଥିରେ ଦେଖିଲୁ।
ଆଜ୍ଞା।
ଆଜ୍ଞା ଆଉ କଣ ସେ ଚୋର କଥା କଣ ମାନେ କଣ ଚୋରି କରୁଥିଲେ କହିଲେ? ଆ।
ଚୋରି ଆମ ମାଣ୍ଡିଆ। ଏବଂ ବାଲଟି।
ଓହୋ ତାହେଲେ ଏଇ ମାନେ ଛୋ-ଛୋଟ କା ଟିଆ ଏ ଚୋର। ନା କଣ କହୁଛନ୍ତି ଏ ତା ଛୋ
ଘର ଚଳେଇବା ପାଇଁ ଏତିକ ସବୁ ଚୋରି କରୁ ଚୋରି କରୁଛନ୍ତି ଆଉ।
ଓହୋ ଓ ଏମିତିଆ କଥା ତାହେଲେ ସେଇଆ ଆଉ। ବଡ ଚୋର ହେଇଥିଲେ ଡକାୟତ ହେଇଥିଲେ। ଆ ତ ପୁରା ମାନେ ବଡ ବଡ। ଅପର ଅପରାଧ କରିଥାନ୍ତି ମାନେ ବଡ଼ ବଡ଼ ସୁୁନା, ରୂପା ଚୋରି କରି ନେଇଯାଇଥାନ୍ତେ। କାହା ଘରୁ ଦୁଇ ଚକିଆ, ଚାରି ଚକିଆ ଯାନ ଅ
ଆଜ୍ଞା।
ଚୋରି କରି ନେଇ ଯାଇଥାନ୍ତେ ଆଉ ଲୋକଙ୍କୁ ଅପହରଣ କରି ନେଇ ଯାଇଥାନ୍ତେ ବୁଝିଲେ।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ ଆପଣଙ୍କ ଗାଁରେ ତ ଛୋଟିଆ ଚୋର ପଶୁଛନ୍ତି। ସିଏ ଛାଡ଼ ଆଉ ଆଉ ଆଜ୍ଞା କଣ? ଯୋଉ ଇଏ ସ୍କୁଲରେ କଣ ଆପଣଙ୍କର ଯଉ ବହି। ଏ କଥା କଣ କହିପାରିବେ?
ଆଜ୍ଞା ବହି କଥା ସେମିତି ନାହିଁ ଯେ ଆମ ସ କାର ଯେ ମୋହନ ଚରଣ ମାଝି।
ଆଜ୍ଞା।
ସିଏ ଯାତ୍ରା ପ୍ରିୟ ମୋ ବହି ସିଏ କ। ସିଏ କଣ ଯାତ୍ରା ଦେଖିବେ। ଆମ ବହିରେ ସେ ଯାତ୍ରା ପକେଇ ଦେଇଛନ୍ତି ବୋଲି ଆମେ ବଡ ହେଲେ ଯାତ୍ରା ଦେଖିବୁ।
ହଁ ମାନେ ଭାବିଲେ ଭାବୁଛି ତୋତେ ଯୋଉ ଗୀତ। ରେ ଯାତ୍ରା ଇଏ ଏଁ ହଁ ଭଲ ଭଲ ଆଉ। ବାରମଜା ଝାଲମୁଡ଼ି।
ଆଜ୍ଞା ସେଗୁଡା ତାଙ୍କ ଆସୁନଥିଲ ବୋଲି ସେ ଆମ ବହିରେ ପକେଇ ଦେଇଛନ୍ତି ଆଉ
ଆଉ ଆପଣଙ୍କ ଇଂରାଜୀ ବହିରେ କୁଆଡେ ଓଡିଆ ରଜ ଗୀତ ପଢିଛି। ବନସ୍ତେ ଡାକିଲା ଗଜ।
ଆଜ୍ଞା କି ସେ‌ ଆମ ବହିରେ ନୁହେଁ ସେ ଏ ପଞ୍ଚମ ଶ୍ରେଣୀ ବହିରେ ପଞ୍ଚମ ଶ୍ରେଣୀ ଆଉ
ଆଜ୍ଞା ଆଜ୍ଞା। ହଁ ଚାଲିବା ସଂସ୍ଥା ଚାଲୁ ଆଉ ଏଇତ ଜୀବନ ଆଉ ଆଜ୍ଞା ଆଜ୍ଞା ପଇସା ଧୁମ ପଇସା ଅଛି ସରକାରଙ୍କର ବୁଝିଲେ?
ଆଜ୍ଞା।
ଏପଟୁ ଖାଇ ସେପୁଟୁ ଛୁଆଙ୍କୁ ଦେଇଦେବେ କିଛି ଅସୁବିଧା ନାହିଁ ଆଉ ଅଣ୍ଡା ଛତୁଆ ତ ଖାଉଛନ୍ତି ଦଉଛନ୍ତି। ସ୍କୁଲରେ ଛୁଆଙ୍କୁ ଆଉ ଅଣ୍ଡା ଭାତ।
ଆଜ୍ଞା।
ଆଜ୍ଞା କୋଉ ବାରେ କଣ ଦିଆ ହଉଛି ଖାଇବାକୁ?
ସେ ସେମିତି ମୋ ମା ଯେ ପିଅନ। ଅଙ୍ଗନବାଡ଼ିରେ ସୋମବାର ଦିଆ ହୁଏ ଭାତ ଏବଂ ଅଣ୍ଡା ମଙ୍ଗଳ ବାରେ ଭାତ ଏବଂ ସୋୟା ବଡି ତରକାରୀ।
ଆଉ ସୋମବାରରେ ବି ଅଣ୍ଡା।
ଆଜ୍ଞା ସେ ମୋହନ ମାଝି ସରକାର କରିଦେଇଛି ନା।
ଓ ହଁ ଭଲ ଭଲ କୁକୁଡ଼ା ନା ବତକ?
ଏ ଗଢିଶଅଣ୍ଡା।
ଓହ ସେଇଆ ମୁ କହୁଛି ବେଙ୍ଗ ଅଣ୍ଡା ଆମ ଆଡେ ମିଳୁଛି। ହଉ ହଉ ଆଉ କୋଉ ବାରେ କଣ ଦିଆ ହୁଏ?
ଆଉ ବୁଧବାରେ ଦିଆ ହୁଏ ସାପ ଆଉ ଶୁକ୍ରବାରକୁ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
ମିଳେ ଆମ ଜୋତା। ଜୋତା ଏବଂ
ଛତା ହ ଆ ଛେଳି
ସନିଆର ଶନିବାର ତ ଛୁଆଙ୍କୁ ଏନି ଟାଇମ ଖେଳ। ତାର ମୋବାଇଲ ଗୋଟେ ଗୋଟେ ଆଇଫୋନ ଦିଆ ହଉଛି।
ନ ବନ୍ଧୁ ବନ୍ଧୁ ଇଂଲିଶ ଶବ୍ଦ କେତେ ଥର କହିଲେ ଏଇଥିରେ?
ଆଜ୍ଞା ଥରେ କହିଛି ଇଂରାଜୀ ଶବ୍ଦ।
ନା ନା ଆଜ୍ଞା ତିନି ଚାରି ଥର କହିଲେ। ହଉ ହଉ ଛାଡ଼ ଆଉ ଯାହା ତ ଜାଣିପାରୁନ ଆପଣ ଖାଲି। ତର ତର ହଉଛନ୍ତି ଭାବି ପାରୁନାହାନ୍ତି ଗୋଟେ ଓଡିଆ ବହି ଧରନ୍ତୁ ବୁଝିଲେ ଆଜ୍ଞା।
ଆଜ୍ଞା।
ଆଜ୍ଞା ସେଇଆକୁ ରଚନା ଫଚନା ଦେଖି ଦିଅନ୍ତୁ ଏମତି ଖଡ଼ା ବଳଦର ଆତ୍ମକାହାଣୀ ହେଲା। ଆଉ ମୁଁ ଆଦର୍ଶ ଛାତ୍ର। ମୋ ପ୍ରିୟ ଶିକ୍ଷକ ବୁଝିଲେ ସେମିତି ଦଶ ଦଶ କୋଡ଼ିଏଟା ଦେଖିଦିଅନ୍ତୁ ସେଇ ଦି ତିନି ଥର ପଡି ଦେଇକି ସେଇଥିରୁ ଫାଉଆ ମାରି ଖାଲି ଗପିବେ ଗପିବେ ଓଡ଼ିଆ ଗପିବେ ସୁଧ ଓଡିଆ ଟିକେ ଗପିବେ। ଏ ଦୂରଦର୍ଶନ କହିବେ ବୁଝିଲେ? ଆଉ ଇଂରାଜୀ ଇଂରାଜୀ ଖାଲି କହିବେ ଆଉ ସେ ଭାଷା କହିଲେ କଣ ହବ ବୁଝିଲେ?
ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ ଧନ ରାଶି ତ କମ ଆସିବ ମୁଁ ଜାଣି ସାରିଲିଣି ମୋର ତ ଆସୁନି। ଆ ଯୋଉ ଆସିବ ଧରକା ଆସିଥାନ୍ତା ଶହେ ଟଙ୍କା। ଆପଣଙ୍କ କଣ କରମଣ୍ଡଳରେ ଦୟାକରି ଆପଣ ଦେବେ କେତେ ବୋଧେ ତିରିଶ ଚାଳିଶ ଟଙ୍କା ଆସିବ ଆଉ।
ଆଜ୍ଞା ଆଜ୍ଞା।
ତାକୁ ନେଇ ଦୋକାନରୁ ମୁଡୁକି ଖାଇବି ଭାବିଛି ଏ ତ ଚକଲେଟ ଟଙ୍କା ଟେରେ କିଣିବା ପାଇଁ ପଇସା ହଉନି ଆପ ଦେଇନି ଆଉ।
ଆଜ୍ଞା।
ହଉ ରହୁଛି ଆଜ୍ଞା।
ଆଜ୍ଞା ବନ୍ଧୁ ଆପଣ ଇଂରାଜୀ କହିଦେଲେ।
କୋଉଟା କହିଲେ ଆଜ୍ଞା ସମୟ ହଉନି ପା କହିଲି ଆଜ୍ଞା।
ଆଜ୍ଞା ଆପଣଙ୍କ ଟେଲିଭିଜନରେ ଯେଉଁଟା ଦେଖାଯାଏ।
ଆଜ୍ଞା ଦୂରଦର୍ଶନ ସେଟା କହିଛି ମୁଁ। ବୁଝିଲେ ଆଜ୍ଞା ହଉ ବନ୍ଧୁ ରହୁଛି ଆଜ୍ଞା।